ହଁ, କଣ ହେଇଚି ତମ ଦେହ ଭଲ ନାଇଁ ନା କଣ?
ଆମ ଦେହ ଭଲ ଅଛି। ଏ ବସିଥିଲୁ ତ ଭଲ ମୁଣ୍ଡ ବିନ୍ଧା ହେଉଥିଲା।
ବାବୁ ଦେହ ଭଲ ଅଛି। ହ ଏଇରା ବଲ ବଲ ହଉଛନ୍ତି ଆଉ କଣ କରିବେ। ଖାଲି ଜିଦି କରୁଛି ସବୁ ଜିନିଷ।
ସେ ଏବେ ଦି ଜଣାଙ୍କ ଏଇଠି ଅଛନ୍ତି ଯିବେ ଆଡେ ବୁଲି।
ଓ ହୋ ରୋଷେଇ ବାସ ସରିଗଲାଣି।
ରୋଷେଇ କିଛି କରିନି ଏଇନା ଗାଧେଇକି ଆସିଲି ପରା।
ଓହୋ ଏତେବେଳେ କରେ ଗାଧେଇକି ଆଉଚ।
ହଁ ସବୁ କାମ ସାରିକି କରେ ଆଜି କେତେଟାରେ ଉଠିଲି କହିଲ? ଉଠିଲି ସାତଟାରେ ଉଠିଲି।
ଓ ହୋ।
ସାତଟାରେ ଉଠିଲେ ତ ତାପରେ ପାଣି ପଡା ହେଲା ଯେ ବୁଡେଇଲେ ସଫା କଲେ ଲୁଗାପଟା ତାପରେ ଝାଡୁ ଝୁଡା ଘରଦ୍ୱାର ଏମାନେ ଏ ଦୁଇଟା ଶୋଇଥିଲେ ଯେ ଦେଖିଲ ଝଡୁଝୁଡ଼ା କଲେ ତାପରେ ବାସନ କୁସନ ମଜାମୁଜି କରି ସବୁ ଅଳିଆ ଦଳିଆ ପକେଇ ପୁକାକି। କାମ ସାରି ଏତେବେଳ ହେଲା। ତାପରେ ସେମାନେ ଦୁଇ ଜଣ ଖୁଆଖୁଇ ବରା ତରକାରୀ ଥିଲେ ସେ ଦୁଇ ଜଣ ଖାଇଛନ୍ତି।
ହଁ।
ଠିକିନା ଦାନ୍ତ ଘସିକି ପ୍ୟାଣ୍ଟ ସାର୍ଟ ଲାଟିନ କରିକି ପ୍ୟାଣ୍ଟ ସାର୍ଟ ଚେଞ୍ଜ କରିକି। କହିଲା ଆଜି ଗାଧେଇବନି କାହିକିନା କାଲିି ଯେ ନଦୀରେ ଯାଇ ଗାଧେଇଛନ୍ତି। ଦିନ ରାତି ଶୋଇଛନ୍ତି ଚୁପ ଆଜି ଉଠେଇଲାରୁ ଯାଇକି ଆଠଟାରେ ଉଠିଲେ।
ହଁ।
କାମ ସାରିକି ଆଇଲ। ତାଛତ ଏବେ ଖାଇଛନ୍ତି ସେମାନେ ଗଲେ ଏଇନେ ହାଡେ। ଆଜି କିଛି ରୋଷେଇ କରିବନି ପଖାଳ ଅଛି ହେଲା ନା କାମ ସାରିକି ଖାଇବାଟିକେ ଚାହା କରିକି ତ ଖାଇବି କଣ କହିଲ ବିସ୍କୁଟ ଦି କଣ ଖାଇବି ତ ଆଳୁ ଟିକେ। ଆଳୁ ଭଜା ଟିକେ କରିବି ଆଉ କଣ ଦେଖିବା କଣ କରିବି ସାରୁଆଳୁ ସିଝା ଅଛି। ଅହ ଆଉ କି
ହଁ ସାରେ ପଳେଇଲେଣି।
ହଁ ସେ ସକାଳ କେତେଟା ସାଢେ ଛଅଟାରୁ ଆମେ ଶୋଇଥିଲୁ ସେ ଗଲେ। ଛଅଟା ସାଢଛଅଟା ବେଳୁ ଗଲେନି ସେ ସକାଳୁ ଯାଉଛନ୍ତି ଭାରି। ସକାଳୁ ଯାଉଛନ୍ତି ହାରି ଆସୁଛନ୍ତି। ସକାଳୁ ଯାଉଛନ୍ତି ଆସୁଛନ୍ତି କେତେବେଳେ କହିଲ ଅ
ବାରଟା ବେଳକୁ।
ନା ହେ ଗୋଟେ ସାଢେ ଗୋଟେ ଦିଟା ତିନିଟା ହଉଛି ତିନିଟା ହେଇଯାଉଛି ଆଉ।
ଓହୋ ସିଏ ଆସିଲେ ସେ ପଖାଳ ଖାଇବେ।
ହଁ ହଁ ସେ ଖାଇକି ଯାଇନାହାନ୍ତି ପଖାଳ। ପଖାଳ ଖାଆନ୍ତି ଗରମ ଖାଆନ୍ତି ଯାହା କଲେ ସେ ଖାଉନ୍ତି ତାଙ୍କର କିଛି ମାନେ ଇଏ ନାଇଁ କମ୍ପ୍ଲେନ ନାହିଁ। ଯଦି ତାଙ୍କୁ ପଚାରିବ କଣ କରିବ ବୋଲି ସିଏ ବି କହିବେନି ଯେ କଣ। କହିବେ ତମ ଇଚ୍ଛା କାହିଁକିନା ମୁଁ ଯଦି ବେଳାରେ ଆସି। ସିବେ ତାଙ୍କୁ କହିବି କଣ ଖାଇବ ସେ କହିବେ ଯେ କଣ କହିଲେ କହିବେ ଜାଣିଛ ନା। କହିବେ ଯାହା ଦବ ମୁଁ କହିବି ପଖାଳ ଦେବ ନା କ ପଖାଳ ଦେବି ନା ଗରମ ଦେବି। ପଚାରିବେନି କଣ ତରକାରୀ କରିଚ କଣ ନାଇଁ ସେ କହିବେ ଯାହା ଦବ। ବସ୍ ମୋ ଇଚ୍ଛାରେ ମୁଁ ଯାହା ଦିଏ ଆଉ ମୋ ଇଚ୍ଛାରେ କଣ ମୁଁ କହିବି କଣ ବନେଇବି ସେ କହିବେନି ଏଟା କର କି ହେଟା କର କାଲି ନା କଣ କରିଥିଲି। ଏଇ ବରା ଯୋଉ କରିଥିଲି। ମୁଁ କହିଲି ଯଦି ତମର ଇଚ୍ଛା ଅଛି ତମ କହିବନି ମୁଁ ଆଜି ଟିକେ ବରା କର କି ପିଠା କର। କଲେ ତ କହୁଚ ଭଲ ଟେଷ୍ଟଟି ଲାଗୁଛି କାଲିର ଚାଉଳ ବରା କରିଥିଲି କହିଲେ ବଢିଆ ବଢିଆ ଲାଗୁଚି। ହେଲା।
ହଁ।
ଜମା କେତେବେଳେ ତାଙ୍କ ଆଡୁ ମୁଁ ଶୁଣିବିନି ଯେ ଏଇଟା କର ମୁଁ ତ ସେ ତ କହିଲେ ଗୋଟେ କଥା ମନ ଜାଣିଲା ଭଳିଆ ତମେ କରିକି ଥୋଇଦୋଉଛ ଆଉ ତମକୁ କହିବୁ କଣ?
ହୁ ହୁ ହୁ
ସେଇଆ କହିଲେ ଆଉ କଣ କହିବି।
ହୁଁ ଯାହା ଭଲ ସେମିତି ଭଲ କୌଣସିଥିରେ ନଭାବିଲେ ଭଲ।
ଆଉ ଅଛନ୍ତି ନା ମାନେ ଲୋକ ଅଛନ୍ତି ହଁ ଏଇଟା କଲୁନି ହେଟା କଲୁନି ଏମିତି ଆମର ଖାଇବାରେ ଖାଇବାରେ ଆମର ବା ବାର୍ଗିନ୍ ନାହିଁ କି କେତେବେଳେ କମ୍ପ୍ଲେନ୍ ନାହିଁ। ବା ଲୁଣ ହେଲେ ଆଯେଷ୍ଟ କରିବେ। ସେ ତ ଲୁଣ ଟିକେ ଖାଆନ୍ତି ପକେଇକି ବି ଆଉ ଅଲଣା ହେଲେ ବି ସେ କ ଲୁଣ ପକେଇଦେବେ କିନ୍ତୁ କହିବେନି ଏଇଟା ହେଇଛିି ବୋଲି ସେ ଜାଣି ଜାଣୁଛନ୍ତି। ଜଣେ ବାହାରେ କରୁଚି ଆ ଜଣେ ବି ଘରେ ଏମିତି କରୁଚି।
ଭଲ ଯାହାହୋଉ।
ଆଉ ବିଟୁ ଦେହ ଭଲ ଅଛି? ତୁ କୋଉଠି ପୁରେଇଛୁ ଏଟା।
ହୋ ଓ ତା ଦେହ ଭଲ ଅଛି ବା ସେ କଣ କରୁଛି ବାବୁ?
ସେ ବା ଏଠି ଖେଳୁଛି ଯେ ସେ ଯୋ ଗାଡିର ଚକା ଖାଲି ହୁଗୁଳେଇ ଦଉଛି ମୋତେ ଖାଲି ଆଣିକି ଦଉଛି। ସହେଥର ଲଗେଇସାରିଲିଣି। ଭାବୁଛି ଗ୍ୟାରେଜ ଦୋକାନକୁ ଦେଇଦେବି ଆଉ।
କଣଟା ହେଇଛି ସାଇକଲଟା?
ଗାଡିର ଚକା।
ଅହ କଉ ମାନେ କଣ ଛୋ ଛୋଟ ଗାଡି ମାନେ ନା କଣ?
ଖେଳନା ଗାଡି।
ଓହୋ ଛୋଟିଆ ଗାଡିରା ମୁଁ ତ ସେଇଆ ପଚାରୁଚି।
ତ ଓହୋ ଆଇଲା ତ, ମୁଁ ଯୋଉ କହିଲି ଗ୍ୟାରେଜକୁ ଦେଇଦେବି।
ରା ଆଜିକାଲି ଆସୁନି ଯୋଉ, ଆଜିକାଲି ଯୋଉ ଆସୁ ତୁମେ କଣ କହିଲ ଏ ଯୋଉ ବଡ଼ ଗାଡିରା ମ ଛୁଆ ମାନଙ୍କ ପାଇଁ।
ହଁ ହଁ ରିମୋଟ ବଟମ୍ ଗାଡି।
ମୁଁ ଭାବିଲି ସେହି ଗାଡି ବୋଲି।
ହେ ନା ମ। ତା ପାଇଁ ସେ ଗାଡି କୋଉଠୁ ଅଇଲା ସେ ଗାଡି ପଚିଶି ତିରିଶ ଏମିତି।
ନାଇଁ ନାଇଁ ଆଠ ହଜାର ନଅ ହଜାର ନା।
ହଁ।
ଷ୍ଟାଟିଂଟା ଷ୍ଟାର୍ଟିଂଟା ଆଠ ହଜାର।
ଓ ହୋ ବିଟୁ ପାଇଁ ଗୋଟେ ଆଣୁନ?
ତା ତାର ତାର ସେ ଯାଇଥିଲା ତା ମାମୁ ଘରେ ଗୋଟେ ସେ ମୋ ବଡବାପା ପୁଅ ଘର ଯେ ସେ ସେଠାରେ ବସିକି ମନ ଶାନ୍ କରିଦଉଚି ଆଉ କାଇଁ ହେରା କିଣିବ ପଇସା ନାଁ
ଯାହାହଉ। ତା ଦେହରେ ବସିଲେ ରିମୋଟ ଦ୍ଵାରା ଚଲେଇବ ନାଇଁ।
ରିମୋଟ ନହେଲେ ପଛକରେ ତା ଭାଇ ବସିଚି ଛେଲେ ତାକୁ। ତା ଯ ମ ଆମ ଝିଅ ପୁଅ ଝିଅର ତା ପୁଅକୁ ତାକୁ
ଆଉ
ନାଇଁ ଆମେ ଯାଇଥିଲୁ ବାଲିଯାତ୍ରା ବୁଲିବାକୁ ହୁଁ ହୁଁ ଇଏ ସେମିତିଆ ଗାଡି ସେଠି ପଡିଥିଲା ନା ମାନେ ପଚାଶ ଟଙ୍କା ଦେଲେ ସେ ଚାରିଘେରା ଖଣ୍ଡେ ବୁଲେଇ ଦେବେ।
ବସିଥିଲା।
ହଁ ଇଏ ଜମା ଓହ୍ଲୋଉ ନ ଥାଏ ସେ ଗାଡିରୁ।
ହଁ ସେ ବସିବ, ସେ ରିମୋଟ ଦ୍ଵାରା ଚଲେଇକିରି ତିନି ଚାରି ଘେରା ଖଣ୍ଡେ କରିଦେଲା।
ରିମୋଟ ଅଛି ଲାଇଟିଂ ବି ଅଛି। ରୋଷେଇ କଣ ତମର ଆଜି?
ରୋଷେଇ ଗଲା ଆଜି ତ ସୋମବାରେ, ଭାତ ହେଇଗଲାଣି ଡାଲମା ବସେଇଛି ବୋଉ ପାଇଁ ଅରୁଆ ଭାତ ଦିଟା ହବ ଆଉ କଲରା ମସଲା ପଶିକି ହବ ତା ବାବା କହିଛି?
ଓ ହୋ ତାହେଲେ ଗରମ ଟା କେମିତି ଲାଗୁଛି ଏତେବେଳୁ?
ଗରମ ପ୍ରବଳ ହେଲାଲୋ ଧନ।
ହୁଁ ହୁଁ।
ଜୀବନ ଛାଡି ଯାଉଛି ଆଗ
ସେଇଆ ପରା ତମେ ମାନେ ଏସିରେ ରହିଗଲଣି ବୋଲି ମୋର ଗୋଟେ କାଲି ଦାଦା ଝିଅ କହିଲା। କହିଲା ଏସିରେ ରହିବାଟା ଭଲ ନୁହେଁ ଏସିରେ ରହୁଛୁ ବୋଲି ଆମେ ବାହାରେ ଟିକେ ବି ରହି ପାରୁନୁ ସମ୍ଭାଳି ପାରୁନୁ ମୁ କହିଲି ହଁ ମୋର ଗୋଟେ ସା ଙ୍ଗଟେ କହୁଥିଲା।
ହଁ ବା ଗରମ ଜମା ସହିହଉନି ଲୋ ଧନ ଏ ଏସିରେ ପଶିକି। କାଲି ଟିକେ ବର୍ଷା ହେଇଥିଲା। ବର୍ଷା ହେବାରୁ ଟିକେ ରାତିରେ ଟିକେ ଥଣ୍ଡା ଲାଗିଲା ଅଳ୍ପ ଏସିି ଚଲେଇକି ବନ୍ଦ କରିଦେଇଥିଲେ ତାପରେ ମୋ ପୁଅ ଯୋଉ ଗୋଟା ରାତିରେ ଉଠିଲା ବୋତଲ ପିଇବ ବୋଲି ପୁଣି ସେଇଠୁ କଣ କଲି? ଗରମ ଲାଗୁଥାଏ ପୁଣି ଥରେ ଏସି ଲଗେଇଲି।
ତାକୁ ଡବାରେ ଗୋଳେଇକି ବୋତଲରେ ପୁଣି ଆଜି ଯାକେ ଦଉଛ ନା?
ରାତିରେ ଧନ କେ ଡବାରେ କେମିତି ଗିଲାସରେ ଗୋଳେଇ ଦିନରେ ଗିଲାସରେ ଗୋଳେଇକି ଦେଇଦେଲେ ସେ ପିଇଦବ ଯଦି ମାଗିଲା ଆଉ ରାତିରେ ଧାନ ଗିଲାସରେ ଗୋଳେଇକି ଦେଲା ବେଳକୁ ଟାଇମ ଲାଗିବ। ମାନେ ଏବେ ପିଇଲା ବେଳକୁ ପିଇ ପାରିବନି।
ହୁଁ
ହଁ ବା ହଁ। ସେ ବୋତଲରେ ଦେଲେ ସେତାର ଶୋଇଥିବ ସେମିତି ଚୁଚୁମି ଚୁଚୁମି ଶୋଇପଡିବ ପୁଣି
ଆଉ ରଜକୁ କୁଆଡେ ବୁଲିବାକୁ ଯାଉଛ ନା ନାଇଁ।
ରଜକୁ ଇଏ କହୁଛନ୍ତି ଯାଅ ଘର ଆଡେ ଯେ ବୁଲିକି ଆଇବ ଦି ତିନି ଦିନ।
ଘର ଆଡେ ବୁଲିବାକୁ ଯେ ଘରରେ ଛୁଆ ନେଇକି ଗଲେ ଡରାଡରି କରିବେ ହେରାକ। ଆମଆଡେ ତାପରେ ଇଏ ଯା ଇଏ ଯିବେନି ତାପରେ ପୁଣି ଭାଉଜ ଘରେ ଏସିି ଲାଗିଛି ଯେ ଏସିି ଘରେ ମାନେ ପଶିକି ରହିବେ ମୁଁ ଘରେ।
ହଁ ହଁ ହଁ ବାହାରଲା ତମ ପଶିଯିବସିନା ପୁଣି ଆସିଲେ ପୁଣି ଇଆଡେ ହଇରାଣ ହବ।
ମାନେ ଦେଖ ସିଏ ଭାଇ ଭାଉଜ ନନା ତାପରେ ଏମାନେ ଛୁଆ କହିବେ ଆମେ ରହିବୁ। ତାପରେ ମତେ ଡାକିବ ମୋ ପୁଅ ପିଠିଚିପିବା ପାଇଁ ଯାହା ପାଇଁ ତାରା ଇଏ ଲାଗିବ ନା ଆମ ଅଲଗା ଏକ୍ସଟ୍ରାରୁମ୍ ଅଛି ନା ଆମେ ସେ ଘରେ ସୋଉ। ତାପରେ ସିଏ ଗୋଟେ ଆମ ପାଇଁ ନହେଲେ ନନା ବା ଭଲ ତ ଯଦି ଆମେ ସାଙ୍ଗ ହେଇକି ଯିବୁ ହଁ ଇଏ ରହିବୁ। ପ୍ରଥମେ ଝିଅ ବି ଆସିବନି ଏକୁଟିଆକୁ ଭଲ ଲାଗିବନି କୁଆଡେ ତ ବୁଲି ପାରିବୁନି ଏଇ ଘରେ ଖାଇ ପିଇକି ଦିନ ତାପରେ ଯେମିତି ନିଜ ଘରେ କରି ଧରିକି ଖା କ କଉଠି ଇଛା ନାହିଁ। ତାପରେ କହୁଥିଲା ଆମ ନଣନ୍ଦ ଘରେଟି ଯିବା ପାଇଁ ମୋର ଇଛା ନାହିଁ ଯୋଉଠି କମ୍ଫର୍ଟେବଲ ନାଁ ତାକୁ ଟିକେ ଫାଇଭ୍ ଜି ଚାଲୁନି ଫୋର୍ ଜି।
ହଁ
ଭଲ କିନ୍ତୁ କିଛି କାମ ଧନ୍ଦା କରିବୁନି ବସିବ ମୋବାଇଲ ଖାଲି ମୋବାଇଲ ମୋବାଇଲ ନହେଲେ ଛୁଆ ଛୁଆ ତାକୁ ସେ ତ ତାର ନିଜ ହାତରେ ଖାଇବା ସବୁ କରିବା କିନ୍ତୁ
ସେଇଆ ବା ହଁ କେତେ ଫୋନ ବି ଦେଖିବ ଖାଲି।
ହୁଁ ତାପରେ ମାନେ ଯେମିତି ଏଠି ତମେ ଚବିଶ ଘଣ୍ଟା ମୋବାଇଲ ଧଇଲେ ତମ କେହି କହିବାକୁ ଅଛି କି?
ସେୟା ହଁ।
ଆ ଶାଶୁ ତାପରେ ତାଙ୍କର କଣ ନଣନ୍ଦ ଘର ନଣନ୍ଦ ଘର ତାଙ୍କର ଯା ଭଗାରି ଘର ହଁ ତ ମୋବାଇଲ ଧ ଟିକି ବସି ପାରିବୁନି
ହୁଁ। କାଲି ଯୋଉ ଭିଡିଓ ଟା ଛାଡିଥିଲି ହେଲା ସେଥିରେ ସେ ସାଙ୍ଗ କହିଲା ଆଉ ଅନେଇଲୁ ସଳା ତ ଭେଜାକୁ ମାନିବାକୁ ପଡିବ। ମୁଁ କହିଲି ତୋ ଭଳି କୁକୁରଙ୍କୁ ଏନିତି ଜବାବ ଦରକାର।
ଏଇ ଲାଷ୍ଟଟା କଣ କହୁଛି ମୁଁ କିଛି ବାରି ପାରୁନି ଲାଷ୍ଟ ଟା କଣ କହୁଛି
ସିଗ ତାଲ
ଆମେ ଭି ଭିଡିଓଟାର ଲାଷ୍ଟ ଟା କଣ କହୁଛିୁ ମତେ ସେଇଟା କୁହ
କହୁନି ଏଇ ଯୋଉ କୁହନ୍ତିନି ସାଙ୍ଗ ପାଟି କେବେ ଦବୁ ହେଲା
ହଁ ହଁ
ସିଏ ସେ ସେ କହୁଛି ଭଗବାନ ତୋତେ କଣ ପାଟି ଦେଇନାହାନ୍ତି
ଓ ସେଇଟ ପୁରା ବାର
ହ ସେ ସେୟା ସେସେୟା ସାଙ୍ଗ କହିଲା କହିଲା ଆଉ ଅଇଲୁ ଶଲା ତୋ ଭେଜାକୁ ମାନିବାକୁ ପଡିବ ଏ ମୁଁ କହିଲି ତୋ ଭଳି କୁକୁରକୁ ଏମିତିଆ ଦବାକୁ ଦରକାର ଏ
ଓହୋ। ସେଇଆ ସେଠି ଗୋଟେ ଲେଖା ୱଟ କରନା ୱେଟ କରନା କଣ ଏନ୍ତି ଲେଖା ଲେଖି ଲେଖା ହେଇଛି ନା କଣ
ହଁ ହଁ ହଁ। ନାଇଁ ନାଇଁ କାଲି ରାତିରେ ଗୋଟେ ବିଛା ବାହାରିଚି ଆମ ବୋଉ ରାତି ଯାକ ଆଉ ଶୋଇବାର ନାଇଁ
ହଁ କି
ହଁ ସେ ଆଉ ରାତି ଯାକ ଶୋଇନି ସେ ଘର ଟା ବାସି ଘର ଟା ପଡିଚି ତ ସେ ଓଳେଇବେ ବୋଲି କି ମତେ ଡାକିଡୁକିକି ନେଇକି ଆଇଛନ୍ତି ଆସେ ମୁଁ ତୁ ଠିଆ ହେଲେ ମୁଁ ଓଳେଇବି
ଏ ମା ଏତେ ଡରୁଚନ୍ତି ବିଛା କୁ ଡରୁଚନ୍ତି ଆଉ ସାପ କୁ କଣ କରିବେ
ହି ହି ମତେ ବି ଭାରି ଭୟଲୋ ଧନ ବିଛା ଯେତେବେଳେ ଏଇ କୋଠା ଘରେ ଆମେ ତ ଆସିକି ରହି ନଥିଲୁ ଯେତେବେଳେ ଏକାଠି ଥିଲୁ ଜଏଣ୍ଟ ଫାମିଲି ସେତେବେଳେ ମୁଁ ଫା ସେଠୁ ଆସିକିରି ଥିଲି କୋଉଠି ଚାଳ ଘରେ ତମେ ବିଶ୍ଵାସ କରିବ ମ ଯେମତି ଶୋଇବୁ ଓଳା ହବ ଓଳେଇ ସାଇଲେ ଖେଳିବୁ। ସିଏ ଯେମିତି ଧନ ସନ୍ଧ୍ୟା ବେଳକୁ ଆସିବି ସେ ଘରକୁ ଶୋଇବାକୁ ହେଲା ଦେଖିଲା ବେଳକୁ କାନ୍ଥରେ ଗୋଟା ନାଖା ବିଛା ଯେମିତି ହେଲେ ବସି ମାନେ ଏମିତି ପୁରା ଥିବେ
ହଉ ଧନ ରଖୁଚି
ହଉ ହଉ।